ହାଲୋ।
ହାଲୋ। ହାଲୋ।
ହଁ।
ଶୁଭୂଚି ମୋ କଥା?
ହଁ ଶୁଣା ଯାଉଛୁ କୁହନ୍ତୁ। କଣ କରୁଥିଲେ? ମୋର ଏବେ ରୋଷେଇ ଚାଲିଛି ଆଉ।
ମୁଁ ଶୋଇଥିଲି ଆଉ ମାନେ ସେମିତି ଫୋନ ଦେଖୁଥିଲି।
ଓହୋ କାହିଁ ସବୁ ଖାନା ପିନା ସରିଗଲାଣି ରୋଷେଇବାସ?
ନାଇଁ ମୁଁ ରୋଷେଇ କରେ ନା ମୋ ମମି ରୋଷେଇ କରନ୍ତି।
ଆଚ୍ଛା ତମେ ଏବେ ବେଚଲର ଅଛ। ଜେନରି ଅଛ। ହଁ ହଁ ହଁ। ଘରେ କଣ ରୋଷେଇ କରୁଛନ୍ତି କିଏ କିଏ ରହୁଛନ୍ତି?
ଘରେ ଆମର ଜଏଣ୍ଟ ଫ୍ୟାମିଲି। ବଡ ପରିବାର ସମ ପାଞ୍ଚ ଜଣ ବାପା। ପାଞ୍ଚ ଜଣ ମମି ଆଉ ଆମେ ଭାଇ, ଭଉଣୀ ନଅ ଜଣ।
ବାପରେ ଏତେ ସବୁ ଜଏଣ୍ଟ ସବୁ ରହୁଛନ୍ତି ଏତେ ମମି ମାନେ ରୋଷେଇ କଲା ବେଳେ ଥକି ଯାଉଥିବେ।
ଆଜ୍ଞା। ସେ ଇଏ କରିଦେଇଛନ୍ତି ଟାଇମ କରିଦେଇଛନ୍ତି ଖରା ଖରାବେଳେ ଏଇ ମମି ଏଇ ମମି ପରିବା ଇଏ। କାଟିଦେବେ ଆଉ ଜଣେ ହେଲ୍ପ କରିଦେବେ।
ଆଚ୍ଛା। ମୋନାଲି ଘର କି ମୋନାଲି ଶାଶୁ ଘର କି? ଆରେ ଆରେ ଆରେ ମୁଁ ପା ମୋନାଲିର ସାଙ୍ଗ। ହୁଁ ହୁଁ।
ଆଜ୍ଞା ଭଲ।
ନାଇଁ।
ଆପଣଙ୍କର?
ଏଇ ବା ରୋଷେଇ କରୁଚି ଆଉ। ଆଜି ସଣ୍ଡେ ଅଛି ପିଲାମାନେ ଅଛନ୍ତି ଘରେ ତ ଜଲଦି କୁକିଂ କଲେ ଖାଇବେ। ରୋଷେଇ କରୁଥିଲି ଆଉ।
ଆପଣ ଖାଇସାଇଲେଣି?
ମୁଁ ବ୍ରେକ୍ଫାଷ୍ଟ ଖାଇଥିଲି। ଏବେ ପା ଲଞ୍ଚ ପାଇଁ ପ୍ରିପାରେସନ୍ ଚାଲିଚି।
ଓହୋ। ଦେହ ଭଲ ଅଛି ଆପଣଙ୍କର?
ମୁଁ ତମର ଏତେ ସବୁ ବଡ ଫ୍ୟାମିଲିରେ ଜାଣିକି ଜାଣିଦେଲି ଯେ ସେଇ ହିଁ ହେଇଥିବେ।
ଜାଣିଦେଲି ଶୁଣିକି ଏମତି। ଆଉ କାହାର ବି ହେଇପାରିବ ବଡ ଫ୍ୟାମିଲି।
ଟାଇଟେଲ ବି ଦେଖିଥିଲି ନା, ତ ମତେ ଲାଗିଲା ସେଇ ହିଁ ହେଇଥିବେ ଆଉ।
ହଁ। ଆଉ କହୁନାହାନ୍ତି କଣ?
ପାଞ୍ଚ ଜଣ ମମି କହିଲେ ନା, ମତେ ଲାଗିଲା ହିଁ ସେଇଆ, ସେଥିପାଇଁ ପଚାରିଦେଲି।
ହଁ।
ହୁଁ। ଆଉ ତମର ସବୁ ମମି ମାନେ ଏବେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି।
ହଁ। ଉଁ ହୁଁ।
ଆଉ
ଆଉ ମନାଲିର ପୁଅ
ହଁ ସେ ଏବେ ପଢୁଥିଲା ଉପରେ।
ଉଁ ହୁଁ। ତାର ଏବେ କୋଉ କ୍ଲାସ ହେଲା?
ତାର ଫାଇପ୍ କ୍ଲାସ୍ ହେଲା, ସିକ୍ସ ହେଲା।
ଓହୋ। ସିକ୍ସ କ୍ଲାସ୍ ହେଲା ତାହେଲେ। ଆଉ ତମର?
ମୋର ମୁଁ ଏଇ ପିଜି କରୁଚି ପା ଏବେ। ପ୍ଲସ୍ ଥ୍ରୀ ଗ୍ରାଜୁଏସନ ସଇଲାଣି। ଆର ବର୍ଷ ସଇଲା। ପିଜି କରୁଚି ଓଡିଆ ଅନର୍ସ।
କୋଉ ଓଡିଆ ଅନର୍ସରେ। କୋଉ ୟୁନିଭର୍ସିଟି?
ସମ୍ବଲପୁର ୟୁନିଭର୍ସିଟି।
ସମ୍ବଲପୁର ଏତେ ଦୂର ଏଠି ପାଖରେ ଗଲନି ଏନ୍ସି।
ଏ ଏଇଠି ଆସିଚି ତାର। ଆମ ମୁଁ ପୁରା ପାଖରେ କରିଚି। ଆମରି ହିଁ ପାଖରେ ଜାରକା କଲେଜ୍ ଧର୍ମଶାଳା କଲେଜ୍ ସେଇଠି ସମ୍ବଲପୁରର ଆସିଚି। ତ ଏଠି ବି ଅଛି। ନୂଆ ଏଇ ବର୍ଷ ନୂଆ ହେଇଚି।
ଆଚ୍ଛା ମାନେ ବୁଝିପାରିଲି ତମ ଯୋଉ ସମ୍ବଲପୁର ୟୁନିଭରସିଟି ଇଏ ରେ କରାହେଇଚି ଆଉ। ତମ କଲେଜରେ କରୁଚ ସମ୍ବଲପୁର ୟୁନିଭରସିଟି ର ଅ ଅଣ୍ଡର ରେ ଆସିଛନ୍ତି ଆଉ। ଆଚ୍ଛା ମୁଁ କହିଲି ତମେ ଡାଇରେକ୍ଟ କଲେଜରେ କରିନ ଆଉ।
ନା ନା ଏଇଠି ଆସିଚି ତ ପାଖରେ ଆସିଚି। ଆଜ୍ଞା।
ମୁଁ କହିଲି ମୁଁ ବି ପିଜି ସରିଚି ମୋର। ମାନେ ମୁଁ ତ କରିଥିଲି ମୁଁ ଉତ୍କଳ ୟୁନିଭରସିଟି ରେ କରିଥିଲି ଏନ୍ଟ୍ରାନ୍ସ ଦେଇକି।
ଓହୋ। ନାଇ ମୁଁ ଡିଷ୍ଟାନ୍ସ ରେ କରୁଚି।
ଯେ ତମେ ତ ଡାରେକ୍ଟ ଆଡମିସନ କରିିଥିବ ନା। ଉତ୍କଳ ୟୁନିଭର୍ସିଟି ରେଭେନ୍ସା ଏଗୁଡାକ ସବୁ ଏନ୍ଟ୍ରାନ୍ସ ଥିଲା ୟୁନିଭର୍ସିଟିରେ କଲେ।
ହଁ ଉତ୍କଳରେ ବି ଡିଷ୍ଟାନ୍ସ ରେ ବି ହଉଚି ଡାଇରେକ୍ଟ ଯାଇ କଲେଜରେ।
ଡିଷ୍ଟାନ୍ସରେ ନାଇଁ ଡିଷ୍ଟାନ୍ସ ରେ ତମେ ଯେତେବେଳେ ପାରିବ ଯିଏ ପାରିବ କରିପାରିବ। ସେଇଟା ତ ପଇସା ଦେଇ କରିବ। ୟୁନିଭର୍ସିଟିରେ ଯେତବେଳେ କରିବ ଯୋଉ ବି ଉନିଭର୍ସିଟି ଉଣ୍ଡର ରେ ତମକୁ ଯଦି ଏଣ୍ଟରାନ୍ସ ଟେଷ୍ଟ କରିବା ପାଇଁ ପଡିବ ଏଣ୍ଟ୍ରରାସ ଦବ ତାପରେ ଯାଇଙ୍କି ଆଡ଼ମିସନ୍।
ହୁଁ
ଏଣ୍ଟରାନ୍ସ ଟେଷ୍ଟ ଟେଷ୍ଟ ଅଛି ତାପରେ ଇଣ୍ଟରୁଭ ଆଗରୁ ନେଉଥିଲେ ଇଣ୍ଟରୁବ ଏବେ କାଟି ଦେଇଛନ୍ତି।
ନା ଏବେ ଖାଲି ଏକ୍ଜାମ ଦେଇକି
ଏଇଟା ତମେ ସ୍କୁଲ ଏବେ ମାନେ ଏବେ ତମେ କଲେଜ ତ ଡାଇରେକ୍ଟ
ହଁ କଲେଜ ରୁ ଆସୁଛି କଲେଜ ରୁ ହିଁ ଛୁଆ
କୁହ ଗୋଟେ ସି୍ଟ୍ ଥାଏ ଲିମିଟ୍ ସିଟ ଥାଏ ତେୟାଳିସିଟା ଚଉରାଳିସି ପଇଁଚାଳିଶ ଟା ମାନେ ସବୁ ସବଜେକ୍ଟ ହିସାବରେ।
ରେଗୁଲାର୍ ପିଲାମାନେ
ହୁଁ ହୁଁ ହୁଁ ନାଇଁ ନାଇଁ କଲେଜରେ ବି ତମେ ଯୋଉ କରୁଛ ସେଇଟା ବି ରେଗୁଲାର ଥିବ। ଯୋଉ କଲେଜ ରେ ତମେ କରୁଛ ରେଗୁଲାର କିନ୍ତୁ ସେଟା ୟୁନିଭରସିଟି ଅଣ୍ଡର ରେ ତମେ କରୁଛ। ଆରେ ନାଇଁ ନାଇଁ ତମେ ବୁଝିଲନି ମୁଁ କହିଲି ତମେ ଯୋଉ କଲେଜରେ କରୁଛ ତମେ ୟୁିନିଭରସିଟି ଅଣ୍ଡର ରେ କରୁଛ ମାନେ ୟୁିନିଭରସିଟି ଅଣ୍ଡରରେ କେତେ ଗୁଡାଏ କଲେଜ ସବୁ ନେଇଥିବେ। କିନ୍ତୁ ଡ଼ାଇରେକ୍ଟ ୟୁିନିଭରସିଟି ରେ ଟୋଟାଲି ସି ତମେ ଡାଇରେକ୍ଟ ୟୁନିଭରସିଟି ରେ କରିବା ତାର ସିଟ୍ ଅଲଗା ଥାଏ ଟୋଟାଲ ସିଟ ଚାଳିଶ ଟା ପଇଁଚାଳିଶ ଟା ଏମିତି ସବୁ ଥାଏ ସେଥିରେ ସେଥିରେ ଏଣ୍ଟ୍ରାନ୍ସ ଦିଆଯାଏ ନା ହଯାର ହଯାର ସବୁ ପିଲା ଏଣ୍ଟ୍ରାନସ୍ ଦିଅନ୍ତି ଯିଏ ପାସ କରିବ ଆଡମିଶନ୍ ନବ ମୁଁ ଦେଇ ଥିଲି ଦିଟାଙ୍କରେ ମୁଁ ରେଭେନ୍ସା ରେ ବି ଦେଇଥିଲି ରେଭେନ୍ସା ରେ ହେଇନଥିଲା। ଦୁଇ ତିନି ମାର୍କରେ କଟିଯାଇଥିଲା।
ଓହୋ।
ଏଇଆଉ। ଏରା କରିକି ସେବେ ସବୁ କରିକି ମୁଁ ଏବେ ରୋଷେଇ କରୁଛି।
କିଛି କଲେନି ପିଜି କରିଥିଲେ କରିଥିଲେ କିଛି କଲେନି ନା ଏବେ
ପିଜି କରିଥିଲି ସ ସଫ୍ଟୱାର୍ କୋର୍ସ କରିଥିଲି ଯାଇକି ହାଇଦ୍ରାବାଦ ରେ ଏସ ପି କୋର୍ସ କରିଥିଲ କଷ୍ଟିଙ୍ଗ କରି
ଯାହା ହୋଊ ତମକୁ ଏତେ ମିଳିଥିଲା ଲୋକଙ୍କୁ ମିଳୁନି ଆମ ସହିତ
ମେ ସେତେବେଳ ଟାଇମ ରେ ମୁଁ ସବୁ କରିକି ତ ସବୁ ପା ଫ୍ରିଡମ ପାଇକି ଲାଷ୍ଟ ବେଳକୁ ପ୍ୟାରେଣ୍ଟସ ବୁଝିବା ଦରକାର ନାଁ ନାଇଁ। କି ମୋ ଝିଅତେ ପାଠ ପଢା କିଛି ଗୋଟେ ଇଡିପେଣ୍ଡେଣ୍ଟ ହଉନାହିଁ ତୁ ବାହା ହେଇ ଯା ଶାଶୁଘରେ ସିକ୍
କାଇଁ ବାହାଘର ପରେ ହଜବେଣ୍ଡ ବୁଝିବା କଥା କି ନାଇଁ।
ବୁଝିବା କଥା ଯେ ତାପରେ ତାପରେ ପା ମେନ୍ ଗୋଟ ଗୋଟେ ହଉଛି ପା ସବୁ ବେବି ପଳେଇ ଆସିଲା ସଡନଲି ଆଉ ତାର ଆଉ ହେଲାନି ତାପରେ କୋଭଡ୍ ଆସିଗଲା ସାଙ୍ଗେ ସାଙ୍ଗେ କୋଭିଡ ମାନେ ମୋର ଗୋଟେ ଝିଅ ଯେତୋବେଳେ ଆସିଲା ସାଙ୍ଗେ ସାଙ୍ଗେ କୋଭିଡ ଆଉ କୋଭିଡ ବେଳେ ତ ବହୁତ ପସେସ୍ ଥିଲା ଜବ୍ ପାଇଁ। ଆଉ ଏତେ ସବୁ ଦି ଜଣ ବି ସ୍କୁଲ ଫୁଲ ଗଲେଣି ଆଉ ଦେଖିଆ ଆଉ ତଥାପି ଚାଲିଛି। ଗର୍ଣ୍ଣମେଣ୍ଟ ପାଇଁ ସବୁ ଚାଟ୍ ଟ୍ରାଏ କରୁଛି ମାନେ ଗମେଣ୍ଟ ଲେକ୍ଚରସିପ ପାଇଁ ତାର ସବୁ ଦେବା ପାଇଁ ପଡୁଛି ଏକଜାମ ନା।
ହଁ।
ଦେଖିଆ କଣ କରୁଛି।
ଆଲେ ହେଇଯାଇଛନ୍ତି ଆମେ ଏବେ ଆମ ବିଆଚ୍ ରେ ସବୁ ଟିଚର ଯୋଉମାନେ ଅଛନ୍ତି ସେମାନେ କିଏ ହେଡମାଷ୍ଟର ଆଉ କିଏ ଯୋଉ ହୋଉଚି ଟିକଚର ଗମେଣ୍ଟର ସବୁ ଟିକ ସାର୍ ସେ କଣ ପାଇଁ ଏକ୍ଜାମ ଦଉଛନ୍ତି।
ହୁଁ ଟିଚର ଏବେ ଏବେ ସବୁ ଟିଚର ପାଇଁ ଏବେବୁୁରା ପୁରା ଦୁନିଆ ଜାଗ ସବୁକ୍ଜାମ ସବୁ କରିଦେଲାଣି।
ଉଁ ଆ ହଁ ଆଗରୁ ସେମାନେ ଟିଚର ହେଇଯାଇଛନ୍ତି ଏବେ ପିଜି କରୁଛନ୍ତି ଡିସ ଡିଷ୍ଟାନସ୍ ରେ ଆସିକି କି ହେଡମାଷ୍ଟର ବି ଜଣେ ଦି ଜଣ ଆସୁଛନ୍ତି।
ସେଇଗୁଡା ସେ ସବୁ ଏବେପା ଯେତ ଯେତେ କ୍ୱାଲିଫ କେଶନ ବାହାରୁ ଟିକଚର ପାଇଁ ଏବେ ସବୁ ନୂଆ ନୂଆ ସବୁ ସମ୍ଭାଳିବା ନୁଆ ନୂଆ ସବୁ ଏକ୍ଜ୍ଜାମ୍ ଦବ ଏବେ ଗୋଟେ ଆଉ ଗୋଟେ ଯୋଉ ସ୍କୁଙ୍କର ମାନଙ୍କ ର ଅଛି ଜଉମାନେ ସବୁ ପୁରୁଣା ଟିଚର ଅଛନ୍ତି ତାଙ୍କ ପାଇଁ ଗୋଟେ ସ୍ପେଶାଲା ଏକଜାମ୍ ହବ। ସେଟା ସେମାନେ କ୍ଲିଅର୍ କଲେ ସେ ରହିବ ନହେଲେ ଯାଅ। ଆଇ ଚାକିରି ତ ନାହିଁ ହେଥିପାଇଁ କୁଆଡ କଣ କରିକି ଖାଲି ବାହାର କରିଦବା କଥା ଆଉ।
ହଁ।
ତାପରେ ମେନ୍ ହଉଚି କଣ୍ କହିଲ ଏବେ ଯଉ ସବୁ ଏସ୍ ଏସ୍ ଟି ମାନଙ୍କର ଯଉ କୋଟା ସିଷ୍ଟମ୍ ହେଇଗଲା ବେଶୀ ତାଙ୍କର ପୁଣି ଆହୁରୁ ଯଉ ବଢେଇ ଦେଲେ କୋଟା ସି ତମେ ଆଉ କଉଠି ଜେନେରାଲ୍ ବାଲା ପାଇବେ ଏତେ ପାଠ ପଢି ପଢି ଷ୍ଟ୍ରଗଲ୍ କରିବ ସେମାନେ ତିରିଶ୍ ମାର୍କରେ ପାସ୍ କରିବେ ତମେ ଷାଠିଏ ମାର୍କରେ ବି ପାସ୍ କରିପାରିବନି।
ହଁ ସେଇଆ। ମୁଁ ବା ସେଇଆ ଭାବୁଥିଲି ମୁଁ କହଲି ଏ-ଯଉଠି ଟିଚର୍ ହେଇ ଯାଇଚନ୍ତି କିଏ ହେଡମାଷ୍ଟର୍ ବି ଅଛନ୍ତି ଆଉ ତାଙ୍କର ଦରକାରି ସାର୍ଟିଫିକେଟ୍ ହିଁ ଦରକାର୍ କହୁଥିଲେ। ସାର୍ଟିଫିକେଟ୍।
ହୁଁ ହାଏର୍ କ୍ୱାଲିଫିକେସନ ଏବେ ଯଉ ଏବେ- ଏ ଏ ଯଉ ଜେନେରେସନ୍ ସେମାନେ ହାୟର୍ କ୍ୱାଲିଫିକେସନ୍ ରେ ଜଏନ୍ କରିବେ ତ ସେଥିପାଇଁ ସେମାନେ ଉଁ- ତାଙ୍କର ସବୁ ଚଲେଇଚନ୍ତି ଆଉ।
ଆଜ୍ଞା। କେତେ ଦଉଚନ୍ତି ଆ- ଡିଷ୍ଟାନ୍ସ୍ ରେ ସବୁ ଆ- କିଏ କଉ ଅନର୍ ଏମିତି ଦଉଚନ୍ତି ଆସିକି ଓଡିଆ ଅନର୍ସ ରେ ତ ଅଧିକା ଟିକେ
ଡିଷ୍ଟାନ୍ସ୍ ରେଗୁଲାର୍ ବୋଥ୍ ର ଉଁ - ଯଉ ପାଟନ୍ ସବୁ ସମାନ୍। ଆଉ କିଛି ନାହିଁ ଡିଷ୍ଟାନ୍ସ୍ ରେଗୁଲାର୍ ଏମତି କିଛି ନାହିଁ ତମେ ରେ-ରେଗୁଲାର୍ ରେ ଲେଗି କ୍ଲାସ୍ କମ୍ପଲ୍ସରି ଡିଷ୍ଟାନ୍ ରେ ବି କ୍ଲାସ୍ କମ୍ପଲ୍ସରି ସେଥିପାଇଁ ଦି ଟା ଯାଁକର ସେମ୍ ହେଇଯାଇଚି।
ଡିଷ୍ଟାନ୍ସ୍ ରେ ଯଉ କ୍ଲାସ୍ ହୁଏ
ଆଉ ଡିଷ୍ଟାନ୍ସ୍ ର ବି କ୍ଲାସ୍ ଅଛି ଡିଷ୍ଟାନ୍ସ୍ ର ଉଁ -ବି ମାନେ ଏବେ ପା ଦିଟାଙ୍କ ସମାନ୍ ଖାଲି ନା ରେଗୁଲାର୍ ଡିଷ୍ଟାନ୍ସ୍। ତମର ତ ସ୍କୁଲରେ ମାନେ ସରି କଲେଜ୍ ରେ ତମର କରିବା କଥା କ୍ଲାସ୍ କେମତି ଦଉନାହାନ୍ତି?
ଯେ ଫାଷ୍ଟ୍ ସେମିଷ୍ଟାର୍
କଲେଜ୍ ରେ ଠକୁ ଥିବେ ମ ନାଇଁରେ ସେ ତାହାଲେ କଲେଜ୍ ବି-କଲେଜ୍ ର ଲେକ୍ଚର୍ ମାନେ ହିଁ ଠକୁଚନ୍ତି କ୍ଲାସ୍ କମ୍ପଲ୍ସରି ତ ଦବା କଥା ମାନେ ତମେ ତ ରେୁଲଲାର୍ ରେ କରୁଥିବ ନା ଯେହେତ୍ ତମେ ଅ-ୟୁନିଭର୍ସିଟି ଅଣ୍ଡର୍ ରେ ଆଣିକି କରିଚନ୍ତି ତ କ୍ଲାସ୍ ଦବା କଥା।
ଆମକୁ ଦେଲେ କହିଲେ କ୍ଲାସ୍ ରେ ଦିଆହବନି ଆଉ ଯଉ ଯେ ଏତିକି ପିଲା କ୍ଲାସ୍ କରି ହବ ଏତିକି ମାନେ ହେଲେ କୋଡିଏ ଜଣ ମାନେ ଆସୁଚନ୍ତି ରେ-ଏ- ମାନେ ଏ-ପଢିବା ପାଇଁ।
କ୍ଲାସ୍ ନଦେଲେ ଆଉ ତାହେଲେ ବେକାର ତ ଲାଭ କଣ ଆଜି ଯଦି ପାଠଟା ନ ପଢିବ ତମେ ଦେଲେ କେମିତି କଣ ଜାଣିବ ତମକୁ କଣ ପଢିଲ ନ ପଢିଲ ବୋଲି।
ସେଇଆ ଆପଣଙ୍କ କ୍ଲାସ୍ ଯଉ ଟିଚର୍ ଇଏ ଆମର ତ ଟାଇମ୍ ନାହିଁ ଆମେ ଯଉ ହଉଚି ଇଏ କରୁ ଆପଣ ଥରେ ଅଧେ କ୍ଲାସ୍ ରବିବାରିଆ ହିଁ କ୍ଲାସ୍ କରନ୍ତୁ ନହେଲେ। ଶନିବାର୍ ରବିବାର୍ ଦିଟା ଦିନ ଉଁ- ନାଇଁ ରବିବାର୍ ଖାଲି ତିନିଟା ରବିବାର କ୍ଲାସ୍ କରିଚନ୍ତି ଗୋଟେ ମାସର ତାପରେ ଆଉ କଲେନି କି କିଛି ନାହିଁ।
ଆଛା ପଇସା ହଁ- କଣ୍ ସବୁ ତ ନଉଥିବେ ଫିସ୍ ଅଧିକ?
କି ନାଇଁ ପଇସା ଖାଲି ଯଉ ହଉଚି ଯିଏ ଆଡ଼ମିଶନ୍ କରିବ ଆଠ ହଜାର୍ ସେତିକି ସଇଲା ଆଉ କିଛି ନାହିଁ।
ହଁ ଆହୁରି ଏକ୍ଜାମ୍, ଫର୍ମଫିଲପ୍, ସେମିଷ୍ଟାର୍ ୱାଇସ୍
ହଁ ସେଇଟା ହଜାର୍ ହଜାର୍।
ଆଉ ସେଇତ ଖେଳ ଆଉ।
ଓହୋ ଆଉ ଯୋଉ ପିଙ୍କ ଦଉଥିଲେ କଣ କହିଲ ଆସାଇନମେଣ୍ଟ ଦଉଥିଲେ।
ହୁଁ।
ଆସାଇନମେଣ୍ଟ ଦଉଥିଲୁ କରୁଥିଲୁ କଲେଜରେ ନେଇକି ସମିଟ୍ କରୁଥିଲୁ ଏବେ କଣ କରିଦେଇଚି ନ୍ତିନା ଯୋଉଯେ କଲେଜରେ ଆଉ ସମିଟ୍ କରିବନି ଅନଲାଇନିରେ ଖାଲି ସମିଟ୍ କରିଦିଅ କଥାସରିଲା। ଡାଇରେକ୍ଟ ସେଠି ଖାତା ଦେଖାହବ ଏଠି ଆଉ ଦେଖାହବନି।
ହୁଁ ହୁଁ। ସେମିତି ଗଲେ କିଛି ଜାଣିହବନି।
ଆଜ୍ଞା ରଖୁଚି ପରେ ଫୋନ୍ କରୁଚି ଆପଣଙ୍କୁ।
ହଁ ହଁ।
ଆ